ହାଲୋ ହଁ। ହଁ ଶୁଭୁଚି। ଏଇ ଯୋଉ ପାଗ ପାଇଁ ବୋଧେ ଯୋଉ ଉଁ କଥା ହବା ଯୋଉ ସବୁ ହୋଉଚି ଅସୁବିଧା।
ହଁଅଁ।
ଏବେ ବୋହୁତ ଦିନ ହେଲାଣି ଏପଟେ ଆମେ କାହା ସହିତ ଏମିତି ଫୋନରେ ଉଁ କଥା ହେଇପାରୁନୁ ନେଟୱାର୍କ ପ୍ରୋବ୍ଲେମ ମାନେ ନେଟୱାର୍କର ଯୋଉ ଓ ଅସୁବିଧା ହୋଉଚି ଶୁଭାଯାଉନି କିଛି।
ତମର ନେଟୱର୍କ କଣ ଜିଓ ନା ଏୟାରଟେଲ କି?
ଆମର ମୋର ଜିଅ।
ଆଉ ଏବେ କଣ ଖାଇବ?
ରୁଟି ଅଛି କାଲି ମୁଁ କଣ କରଚି କହିଲ ମୁଁ ବନେଇଥିଲି ରୁଟି ଆଉ ଯୋଉ ବୁଟ ଡାଲିର ଯୋଉ ତଡକା ବନାଯାଏନି ସେଇଟା ବନେଇଥିଲି ତ ବୋହୁତ ଦିନ ପରେ ମୁଁ ରୁଟି ବନେଇଲି। ତ ସେଇଟାକୁ ମୁଁ ଯେତୋଳେ ଚକୁଟୁଥିଲି ଟିକେ ଅଧିକ ମାନେ ଉଁ ମାନେ କାଳେ ଅଧିକ ପାଣିଆ ହେଇଯିବ ସେ ରୁ ଟିର ଯୋଉଟା କହିକି ମୁଁ ତାକୁ ଟିକେ କମ ପାଣିରେ ଚକୁଟିକି ରଖିଦେଲି ସେଟା ବେଶୀ ସମୟ ଟିକେ ରହିଲେ କଣ ଟିକେ ନରମ ହେଇଯିବ ରୁଟିଟା ଭଲ ହବ କହିକି କଲି ଦେଖିଲା ବେଳକୁ ସେଟା ପୁରା ଟାଣ ହେଇଗଲା ରୁଟିଟା।
ଓହୋ।
ସେଥିପାଇଁ ନ ଖାଇକି ଅଛି ଏବେ ଚା ବନେଇବି ତାକୁ ଖାଇବି। ରୁଟିରେ।
ମୁଁ ବି ଚାହା ବନେଇବି ଭାବୁଛି।
ହଁ ଏଇ ପାଗରେ ପାଗରେ ବଢିଆ ଲାଗିବ। ଏଇ ଯୋଉ ପୁରା ଯୋଉ ନାଲି ଚା ନାଲି ଚା ବନେଇକି ପିଇବ ଅଦା ପକେଇବ ଗୋଲମରିଚ ଟିକେ ଗୁଜୁରାତି ହେଲା।
ହଁ ହଁ।
ଆଉ ଲବଙ୍ଗ ଟିକେ ପକେଇବ ଭଲସେ ଫୁଟେଇବ। ତୁଳସୀ ପତ୍ର ଚାହିଁଲେ ପକେଇ ପାରିବ ସେଇଟା ପକେଇବ ପୁରା ଫୁଟେଇକି କମ୍ ଚା ପତି ପକେଇକି କରିବ ବଢିଆ ଲାଗିବ।
ମୁଁ ବି କରିବି ଆଉ ମତେ ବି ତ ଥଣ୍ଡା ହେଇଚି।
ହଁ ତମେ ଥଣ୍ଡା ହେଇଚି ତମୁକୁ ସକାଳୁ କଣ କରିବ କହିଲ ମହୁ, ଅଦା ପୁରା ଛେଚିବ ତାର ରସ ବାହାର କରିବ ସେଥିରେ ତୁଳସୀପତ୍ର ସା ତଟା ପକେଇବ ପୁରା ଛେଚିକି ତାର ରସ ବାହାର କରିବ। ଗୋଟେ ଚାମଚ ହବ ଗୋଟେ ଚାମଚରେ ତମେ ସେଇଠି ମୋହୁ ପକେଇବ। ଆଉ ତାକୁ ଚାଟି ଚାଟିକି ଖାଇବ ନହେଲେ ଏକାବାରକେ ଢୋକି ଦବ। କହିଲେ ତମର ଥଣ୍ଡା ଭଲ ହେଇଯିବ ନହେଲେ ତମେ ତାକୁ ନାଲି ଚାଆ କରିକି ସବୁତିକ ପକେଇକି ଯି ତୁଳସୀ ପତ୍ର ଅ ଅଦା, ଗୋଲମରିଚ ହେଲା ପୁରା ଭଲସେ ତାକୁ ହଁ ତାର ଯୋଉ କଲ୍ ମାନେ ତାର ଯୋଉ ରଙ୍ଗ ନୁହଁ କେମିତି ହେଇଯିବ କହିଲ ଏବେ ପାଣି ଆମର ଧଳା ଧଳା ପୁରା ତାକୁ ଫୁଟିଗଲା ପରେ ସେଟା ଗୋଟେ ସବୁଜ କଲର ଆସିଯିବ ଗାଢ଼ ସବୁଜ ହେଲା ସେଇଟାକୁ କମ୍ ଚାହା ପତି ପକେଇବ ଯେନ୍ତି ଚା ଆଉ ଚିନି ନ ପକେଇକି ଗୁଡ ପକେଇଲେ ବୋହୁତ ଭଲ।
ଗୁଡ ତ ଏଇଠି ମିଳୁନି ଚିିନିକି ପକେଇବି ଆଉ।
ହଁ। ନାଇଁ ଚିନି ଚିନି ଟିକେ କମ୍ କମ୍ ପରିମାଣର ଚିନି ପକେଇବ। ଆଉ ଖାଇବ ଆଉ। ଅଦାର ରସ ସକାଳୁ ଖାଲି ପେଟେରେ ଅଦା ଆଉ ତୁଳସୀ ପତ୍ର ଆଉ ମହୁର ରସ ନିଅ। ଥଣ୍ଡା ଭଲ ହେଇଯିବ।
ହଁ ସେଇଆ କାଲି ନାଇଁ ନାଇଁ। କାଶ ନାଇଁ ଖାଲି ନାକରୁ ବହୁଛି ଆଉ। ଥଣ୍ଡା ଝାଡୁଛି।
ହଁ ସେଇଆ କର ନହେଲେ ବେଶୀ ଦିନ ଯଦି ରହିବ ଥଣ୍ଡାଟା। ତଣ୍ଟି କାଟିବ। ମୁଣ୍ଡ ବଥା ହବ ଆହୁରି ଜର ବି ହବ। ତ ତମେ ଆଗୁଆ ଟିକେ କର ଔଷଧ। ଖାଇଲେ କିଛି ନାଇଁ ଔଷଧ ଆ ଏବେ କଣ ହଉଚି କହିଲ ମୋର ଏବେ ହେଇଥିଲା। ଏଇ ମାସେ ତଳେ ଥଣ୍ଡା ହେଇଥିଲା ବହୁତ ଜୋରେ ମୋର ପରୀକ୍ଷା। ଚାଲିବା ଟାଇମରେ ମୁଁ ମେଡିସିନ ଖାଇ ଦେଇଥିଲି ଔଷଧ ପୁରା ଖାଇ ଦେଇଥିଲି ବହୁତ ସାରା। ତ ଥଣ୍ଡା ତ ଭଲ ହେଇଗଲା କିନ୍ତୁ କା ଶ ହେଲା କାଶ ବହୁତ ଜୋରେ ହେଲା ବହୁତ ଜୋରେ କାଶ ଭଲ ହୁଏନି। ଥଣ୍ଡା ହେଲେ ଯଦି ଓଷଧ ଖାଇଦବ। ତ ସେ ବଟିକା ଗୁରା କଣ ହଉଛି କହିଲ ଆମୁକୁ କାଶ କରେଇ ଦଉଛି ତାକୁ ରହିକି ନହେଲେ କଫ କରେଇଦଉ ଏବେ ସମସ୍ତଙ୍କର ହଉଛି ସେମତି।
ଏବେ ତ ସମସ୍ତଙ୍କୁ ଥଣ୍ଡା ଧରିବ କାରଣ ବର୍ଷା ଷ୍ଟାର୍ଟ ହେଇଗଲାଣି। ଆଉ କଲେଜ କେବେ ଯିବ। ଉଁ ଶୁଣିଛି କଣ ମୁଁ ଜାଣିନି କିନ୍ତୁ ଜାଣିଚି ଆଉ।
ହଁ ଯକ୍ଷ୍ମା ରୋଗ କହିଲେ ଯୋଉ ଟିଭି ଟିବି।
ହୁଁ ହୁଁ।
ସେଇଟା ଏବେ ପ୍ରାୟ ଯେତିକି ମାନେ ବୟସ୍କ ଲୋକ ହେଲା। ସେମାନଙ୍କୁ ବେଶୀ ହଉଚି ଯୋଉ ପାଗ ସେମାନଙ୍କର ଖାଇବା। ଏଁ ଯୋଉ ଦୈନନ୍ଦିନ ଜୀବନର ସେମାନଙ୍କର ଯୋଉ ଶୈଳୀ ବଞ୍ଚିବା ଶୈଳୀରେ ନୁହଁ କି। ସେମାନଙ୍କୁ କାଶ ହଉଛି ତାପରେ। ଥଣ୍ଡା ହଉଚି ସେମାନେ ଯଦି ଔଷଧ ଖାଇବେ ବଟିକା ଖାଇ ଦେଉଛନ୍ତି। ଖାଇସାରିଲା ପରେ। ସେମାନଙ୍କୁ କଫ ଜମି ଯାଉଛି ଛାତି ବଥା ହଉଛି ହେଲା। ଛାତିରେ ଛାତି ଯେନ୍ତି ନିଶ୍ଵାସ ନେଇ ପାରିବେନି ଛା ଛାତି। ଛାତିରେ ନିଶ୍ୱାସ ନେଲା ବେଳେ କଷ୍ଟ ହବ ହେଲେ ସେମାନେ କଣ କରୁ ଛନ୍ତି ନା ଆହୁରି ଆହୁରି ବଟିକା ଖାଇ ଦଉଛନ୍ତି ଯେତିକି ଦେଖେଇକି ଯାଇକି। କି ଡାକ୍ତରଖାନ ରେ ଦେଖେଇକି ଯାହା ଡାକ୍ତର ଦେଲେ ସେ ଗୁରା ଖାଇ ଦଉଛନ୍ତି। ହଁ ହଁ ଖାଇ ଦଉଛନ୍ତି ତାପରେ କଣ ହଉଛି। ହଉଛି ନା ସେମାନଙ୍କୁ ପୁରା ବେଶୀ ବେଶୀ ବେଶୀ ବେଶୀ କାଶ ବଢି ବଢି ଯାଉଛି। ତାପରେ କେତେ ଦିନ ପରେ ତାଙ୍କର କଫ କଫକୁ ନେଇକି ପରୀକ୍ଷା କରୁଛନ୍ତି ସେତେବେଳେ ଟି ବି ବାହାରୁଛି। ମୋର ଗୋଟେ ଏବେ ସାଙ୍ଗ ସାଙ୍ଗର ମା କୁ ଟି ବି ବାହାରିଛି।
ହୁଁ ହୁଁ।
ତ ସିଏ ବହୁତ ସାରା ଔଷଧ ଖାଇଲାଣି ଏବେ ଧୀରେ ଧୀରେ।
ବାଣୀ ମେଡିକାଲ ରେ।
ହଁ ଫୁଲବାଣୀ ମେଡିକାଲ ରେ ଫୁଲବାଣୀ ଯୋଉ ଡାକ୍ତରଖାନ ରେ ଦେଖୁଉଛନ୍ତି ଏବେ ସେଇଟା। ଆଉ ଯୋଉ ମଧୁମେହ ରୋଗ ହେଲା ସେଇଟା ବି ବେଶୀ। ହଉଛି ଆଉ ଏବେ ଜାଣିଛ ମଧୁମେହ ରୋଗ ଟା ବହୁତ ମାରାତ୍ମକ ହେଇଛି। ସମସ୍ତଙ୍କୁ ମାନେ ଛୋଟ। ପିଲା ଠୁ ଆରମ୍ଭ କରିକି ବୟସ୍କ ଏଇ ଯୋଉ ଆଁ। ମାନେ କଣ ଟିକେ। ପ୍ରାପ୍ତ ବୟସ୍କ ଯେନ୍ତି ଏବେ ବାଇଶି ବର୍ଷ ତେଇଶି ବର୍ଷ ଚବିଶ ବର୍ଷ ଏମ୍ତି ଲୋକ ଛୁଆ ବୁଢା ସମସ୍ତଙ୍କୁ ହଉଛି ଆଉ ସେଇଟା ହେଲେ ଏଇ ଯୋଉ ବେଶୀ ଯଦି ତମେ ମିଠା ଖାଇଦବ ନାଇଁ କି ତମ ପା ପାଦ ଗୁରା ସବୁ ଖାଇଯାଉଚି ସେଟା ମାନେ ପୂଜ ହେଇକି ପୁରା ନଷ୍ଟ ହେଇଯାଉ ଚି ବହୁତ୍ ସାରା ହଉଚି ତ ସେଇ ସେଥିପାଇଁ ଏବେଠୁ ଟିକେ-ଟିକେ ଖାଇବା ତାପରେ ବ୍ୟାୟାମ କରିବା ସେଗୁଡା କରିବାକୁ ପଡିବ ଗୋଟେ ଆମର ଗୋଟେ ଦିଦି ଅଛନ୍ତି ତାଙ୍କ ବାବାଙ୍କର ମଧୁମେୟ ବାହାରି ଥିଲା ହେଲା ସେମିତି ତାଙ୍କର ଯୋଉ ଖାଇବାର ଇଏ ପାଇଁ ତାଙ୍କେ ବେଶୀ ଟିକେ ଚିନି ଖାଇଦବାର ବେଶୀ ଟିକେ ମି ଠା ଖାଇଦବାର ତାଙ୍କ ପାଦତଳୁ ପୁରା ଖାଇଗଲା। ତମୁକୁ ବାଜାର ଶବ୍ଦ ଶୁଭା ଯାଉଚି? ହାଲୋ। ହାଲୋ-ହାଲୋ। ହଁ ତମୁକୁ ବାଜାର ଶବ୍ଦ ଶୁଭା ଯାଉଚି?
ଯୋଉ ମାଧୁମେୟ ରୋଗ ହେଲେ
ହଁ।
ଏଇ ଯଉ କୋଉ ଘା କି ଖଣ୍ଡିଆ ହେଲେ ସେଟା ଆଉ ମାନେ ଶୁଖେନି ଜଲ୍ଦି।
ହଁ ନା-ନା ଜମା ଶୁଖେନି ସେଟା କାହିଁକି ନା ଆମ-ଆମ ବଡିରେ ଆମର ଯେ ଏତିକି କଣ କି ଉଁ ଆମ ଶରୀର ଜାଗାରେ କଣ ହେଇ ଥାଏ ନା ସେଇଟା ବହୁତ୍ ସାରା ଯୋଉ ଆମର ଖରାପ୍ କରିଦେଇଥାଏ। ରକ୍ତ ପୁରା ଶୁଖେଇ ଦେଇଥାଏ, ବହୁତ୍ ସାରା ରୋଗ ଆମକୁ ଆକ୍ରାନ୍ତ କରିଦବ ବହୁତ୍ ଜଲ୍ଦୀ, ଆଉ ଦୁର୍ବଳ ଲାଗିବା ଭଲ ନ ଲାଗିବା, ନିଦ ନ ଲାଗିବା, ବାରମ୍ବାର ପ୍ରରିସା ଲାଗିବା ଏ ପୁରା ହେଇ ହେଇନା ସେ ଆମ ଖଣ୍ଡିଆ ବି ହେଲେ ଶୁଖେଇଦେ ମାନେ ସେଟା ଶୁ ଖାଏନି ଆଉ ପୋକ ବି ଲାଗେ ଦିଏନି ଏତେ, ସେଥିପାଇଁ ଏଇ ଯୋଉ ଶର୍କରା ଜାତୀୟ ଖାଇବା ଯେମ୍ତି କି ଭା ତ ଭାତ ବେଶୀ ଖାଇବା କଥା ନୁହଁ, ଯୋଉଟା ଆମକୁ ବେ ସି ଶର୍କରା ଦେଇଥାଏ ନା ସେ ଠି ଶର୍କରା ଜାତୀୟ ସାର ସେଇଟା ଥାଏ ବେଶୀ, ସେଗୁରା ଥିଲେ ମଧୁମେୟ ରୋଗ ହବାର ସମ୍ଭାବନା ଥାଏ, ଭାତ ହଉ କି ମି ଠା ଜିନିଷ ବେଶି ହଉ କାଇଁନା ଆଜି କାଲି ସବୁ ଯୋଉ ସବୁ ମିଶଉଚନ୍ତି ଖାଇବାରେ ଆଉ କୋଉଟା ବିନା ସାରରେ ବନୁନି ନା। ସେଥିପାଇଁ ଦେଖିବ ଏବେ କମ୍ ମାନେ ହଁ କମ୍ ଯୋଉ ବୟସ ହେଇଥିବ ସେମାନଙ୍କର ଛୁଟି ପାଚି ଯାଇଥିବ। ଦେହ ଖରାପ ହେଇଯାଇଥିବ, ସେମିତି ହଉଛି।
ଘର ପାଖେରେ ଗୋଟେ ଝିଅଟିଏ ରହୁଥିଲା।
ହଁ।
ବୟ ସ ତାର ପନ୍ଦର କି ଷୋହଳ କିନ୍ତୁ ତାର ବହୁତ୍ ଚୁଟି ପାଚି ଯାଇଚି ବହୁତ୍। ମାନେ ବୁଢୀ ଲୋକଙ୍କର ଯେମିତି ପାଚେ ସେମିତି ପାଚିଚି।
ହଁ ଏବେ ସମସ୍ତଙ୍କର ହଉଚି ସେମିତି ବି ମାନେ ବୟସ ଆଗରୁ ସବୁ ହଉ ଚି ଯେମିତି କି ଅଲ୍ ବହୁତ୍ ସାରା ରୋଗ ବିଭିନ୍ନ ପ୍ରକାର ରୋଗ ତମେ ନାଁ ବି ଜାଣିନଥିବ ସେମିତି ରୋଗ ହଉଚି, ଖାଇବା ପାଇଁ ଏସବୁ ବହୁତ୍ ଜିନିଷ ହଉଚି ଆମର ଯୋଉ ଦୈନନ୍ଦିନ ଜୀବନର ବଞ୍ଚିବାର ଶୈଳୀ ଠିକ୍ ନିଦ ନହବା ଠିକ୍ସେ ନ ଖାଇବା ଠିକ୍ସେ ନ ଶୋଇବା ଯୋଉ ଆମର ଆମେ କଣ କରୁଚେ ନା ଆଜିକାଲି ଆମେ ଦିନ ରାତି ଖାଲି କାମ କାମରେ ବ୍ୟସ୍ତ ରହିଯାଉଚେ। ବେଶୀ ଆମେ ଏବେ ମୋବାଇଲ ଚଲଉଛେ ଯୋଉଟା କି ଆମ ପାଇଁ ଭଲ ନୁହଁ ସେଥିପାଇଁ ବି ବେଶୀ ହେଇଥାଉଛି ଆମକୁ ରୋଗ।
ହଁ ରୋଗ ମାନେ କୋଉ ପ୍ରକାର ହଉଛି ଏବେ।
ହଁ ବହୁତ ବହୁତ ଶୁଭ ଯାଉଛି ତମକୁ ବାଜା ଶୁଭ ଯାଉଛି ପାଖରୁ।
ନାଇଁ ସଭନ।
ହଁ ଶୁଭୁନ ଶୁଗ ଟିକେ ଦୂର ଅଛି ଏବେ ବାହାଘର ହଉଛି ଆମର। ଗୋଟେ ବାହାଘର ଗୋଟେ ପାରମ୍ପରିକ ରୀତିରେ ହୁଏ ମାନେ କେମିତି କହିଲ। ମାନେ ଝିଅ ଫାଷ୍ଟ ଯେଉଁ ହଁ ବାହାଘର ପୂର୍ବରୁ ଘର ଦେଖା ଆସନ୍ତି ହେଲା ଆମର ଏଠି ପରମ୍ପରା ଅ ବାହାଘରର ଗୋଟେ ବହୁତ ବଢିଆ ପରମ୍ପରା ଯି ଝିଅ ଯେତେବେଳେ ବାହାପ କଣ କହିଲ ସେପଟେ ତମର ଟିକେ ଅଲଗା ହୁଏ ତମର ଏ
ଓଡିଶାରେ ସେପଟେ ଏ ମଙ୍କର ଅଲଦା ଏଇପଟେ ଯୋଉ ବାହା ହୁଅନ୍ତି ନୂଆ ବୋହୂ ମାନେ ନା ଚୁଡ଼ି ପିନ୍ଧନ୍ତିନି ଆଉ ଆମର କେମିତି ଓଢଡା ଦିଅନ୍ତି ମୁଣ୍ଡରେ ନୂଆ ବାହା ହେଲେ। ଏଇଠି ସେମିତି ନୁହଁ। ଚୁଡି ବି ପିନ୍ଧନ୍ତିନି ଜାଣି ପାରିବନି ଯେ ସେ ବାହା ହେଇଛନ୍ତି ଗଲା ଏମିତି ଗେଟ ଆକ୍ତାନ ହଁ।
ନାଇଁ ଆମର ଏଠି ବହୁତ ସାରା ଅଛି ମାନେ ସବୁତିକ
ଆମର କେମିତି ସଜେଇ।